କଣ କରୁଛ।
ଏଇ ତ ଏଗ୍ଜାମ ଥିଲା ପଢୁଥିଲି।
ଉ ଆଉ କେତେଟା ଏଗ୍ଜାମ ହେଲାଣି।
ରାସ୍ତା ଯାଇଛି ଆଉ ଗୋଟେ ଅଛି ଆଉ
ଆଉ ରଜରେ ମୋର ଛୁଟି ହେବ ନା ହବନି?
ହଁ ହବ।
ହୁଁ ଆଉ ପରୀକ୍ଷା କେବେ ପୁଣି ସରିବ?
ପରୀକ୍ଷା କାଲି ଲାଷ୍ଟ ପରୀକ୍ଷା। ଲାଷ୍ଟ୍।
ହୁଁ ଆଉ ପରୀକ୍ଷା ସଇଲା ପରେ ଘରୁକୁ ଆସିବ ନା କଣ?
ହୁଁ।
ଆଉ ମୁଁ କଣ ଶୁଣିଥିଲି ତମେ ହଷ୍ଟେଲରେ ରହୁନ ବୋଲି ବାହାରେ ନିଜେ ମେ କରିକି ରହୁଛ।
ହଁ।
ଆଉ କେମିତି କଣ ରହୁଛ ସେଠି?
ହଁ। ସେ ରୋଷେଇ ନିଜେ କରୁଛୁ ଆ ବାହ ରୋଷେଇ ସେ ନିଜେ କରୁଛୁ ବାହାରୁ ଯିବା ଆସିବା କରୁଛୁ କଲେଜକୁୁ ଆଉ।
ରୋଷେଇ କରୁଛ ମାନେ କଣ ରୁମ୍ ନେଇଛ ନା କଣ?
ମାସୁ କୁ ମାସ
ଓହୋ ବାହାରେ ତାହେ ରୁମ୍ ନେଇଛ ମାନେ ତମେ ଏକା ରହୁଛ ନା ଆଉ କିଏ ରହୁଛନ୍ତି ତମ ସହିତ?
ମୋ ସହିତ ମୋ ସାଙ୍ଗ ତିନି ଜଣ ରଗଣି
ଓହୋ ତା ଚାରି ଜଣ ରହୁଛ ନା?
ହଁ।
ଆଉ ରୋଷେଇ କରିବା ପାଇଁ ସେ ଯୋଉ ଗ୍ୟାସ ଆଉ ସେ ଯୋଉ ବାସନ ଏମିତି ସବୁ ଜିନିଷ ପତ୍ର କେମିତି ଆଣିଛ ମାନେ ପଇସା ଏକାଠି କରିକି ଆଦେଇ କରିକି ଆଣିଛ ନା ସେମିତି କିଏ ଆଣି ଆସିଛ ଏମତି ସିଏ କିଛି କିଛି ଏମିତି
ଜିଏ ଜଣେ ପିଲା ନେଇ ଆସିଥିଲେ ଆଉ। ଗୋଠି ପିଲା ଆମର ଆଉ ଖାଲି ସିଏ ରୋଷେଇ ବାସନ କୁସନ ଯେତିକି ସବୁ ସିଏ ନେଇ ଆସିଥିଲେ ଆମେ ଆ ତାପରେ ମିଶିକି ଏଠି ଗ୍ୟାସ୍ ଚୁଲା ମିଶିକି ଆଣିଛୁ ଆଉ।
ହୁଁ ଆଉ ହଉଛି ରୋଷେଇ ଫୋଷେଇ ତମକୁ ଆସୁଛି?
ହଁ।
ଓ ରୋଷେଇ ପୁଣି କିନ୍ତୁ କଣ କହିଲ? ତମେ କ୍ଲାସ କରିବାକୁ ଯିବ ତାପରେ ଏଠି ତମର ଯାହା ନୋଟ ଫୋଟ ବନବାରଥିବ ପଢିବ ତାତ ରୋଷେଇ କଲେ ଭାରି ବାଧିବ ନାଇଁ କି?
ହଁ ସେଇଥିରେ ହିଁ ତ ଟାଇମ ପଳାଉଛି ସେଥିପାଇଁ ଭାବୁଛି ଥାର୍ଡିୟର କୁ ଥିର୍ଡିୟର୍ ଭାବୁଛ ହଷ୍ଟେଲ ପୁଣି ପଳେଇବୁ ବୋଲି।
ହୁଁ ତାପରେ ନିଜେ ରୋଷେଇ କରିବୁ ଫାଷ୍ଟ ଫାଷ୍ଟ ଟିକେ ମଜା ଲାଗିବ। କିଛି ଦିନ କଲା ପରେ ତାପରେ ମଜା ତ ବାହାରି ଯିବ ଏକାଥରେ ଆଉ କରିବା ବି ଇଚ୍ଛା ହବନି ଆଉ।
ହଁ।
ହୁଁ ଆଉ ସବୁ ତାନେ ରୋଷେଇ କରିକି ଖାଉଛ ଏଇନା?
ହଁ।
ଆଁ ଗରମ କେମିତି ହଉଛି?
ଗରମ ଏଇଆଡେ ବହୁତ କେଉଁଝରରେ ଗରମ ଯେତିକି ଶୀତ ଯୋଉଭଳିଆ ଗରମ ସେଇଭଳିଆ।
ହୁଁ।
ହୁଁ ସବୁ ଅଧିକା
ହଁ। ଆଉ ମୁଁ ବୋ ଶୁଣିଥିଲି ସେଠି ତ କେଉଁଝରେ କଣ ସାନ ଘାଗେରା ବଡ ଘାଗେରା ଏମିତି ସବୁ ଅଛି। ଆଉ ସେଇଗୁଡାକୁ ତମେ ଯାଅ ନା ବୁଲିବା ପାଇଁ ଦେଖିବା ପାଇଁ?
ହଁ।
ହୁଁ ଆଉ ସେଇରା କେମିତିଆ କଣ ହେଇଛି ଦେଖିଆ କହିବ ତ ଟିକେ
କେଉଁଝରରେ ଆମର ସାନ ଘାଗରା ଅଛି। ବଡ ଘାଗର ଅଛି ଭୀମ୍ କୁଣ୍ଡ ଅଛି। ଟାଣିଝାରୀ ଡ୍ୟାମ ଗୋଟେ ଅଛି।
ହୁଁ
କେଉଁ ଜର ପୁରା ଟପ୍ ହିଲ୍ ରେ ଗୋଟେ ଅଛି ଭ୍ୟୁ ପଏଣ୍ଟ ଗୋଟେ ଅଛି ଯୋଉଠି ଚଢିଲେ ପୁରା ହଲ ପୁରା କେଉଁ ଝର ଦେଖାଯିବ।
ହଁ ସେଟା କୋଉଠି ଅଛି?
ଏଟା ସେଇ ଆମର ଯୋଉ କି ଘାଟି ଏଟା ଉଁ ଯୋଉ କେଉଁଝରରୁ କେଉଁଝରରୁ ଯାଜପୁର ଗଲାବାଟରେ ଯୋଉ ଗୋଟେ ଘାଟି ପଡ଼େ ସେ ଘାଟି ଉପରେ ଅଛି।
ଉଁ ହୁଁ ତମେ ଯାଇଛ ସେଇଠି କି
ହଁ।
ହୁଁ ଆଉ ସାନ ଘାଗରା ବଡ ଘାଗରାଟା କଣ କେମିତି ହେଇଛି।
ସାନ ଘାଗରା ରେ ସାନରା ବଡାଗରା ମେନ୍ କରିକି ୱାଟର ଫଲ ପାଇଁ। ବେଶୀ ଫେମସ ଆଉ ସାନ ଘାଗରାରେ ଏମିତି ଖାଲି ବୁଲାବୁଲି କରିବା ପାଇଁ ଅଛି ପରମିସନ୍ ଅଛି। ଆଉ ବଡ ଘାଗରା ତମେ ଗଲେ ନିଜେ ଏଠି ଭୋଜି କରିପାରିବ ତମର ଯୋଉ ଟୁରିଷ୍ଟ ପ୍ଲେସ ଯେମତି ଇଏ ଭୋଜି ଭୋଜି କରି ଖାଇପାରିବ କିନ୍ତୁ? ସାନ ଘାଗରରେ ସେଇଟା ନାହିଁ ପରମିସନ ନାହିଁ ଖାଲି ତମେ ଖାଲି ସେଠି ଜାଗା ଗୁଡା ଦେଖିକି ଏକ୍ସପ୍ଲୋର କରିକି ଆସିବ ଆଉ।
ନା ଆମେ ଭାବୁଥୁଲୁ ତ ଯିବୁ ବୋଲି ସେ କେଉଁଝର ଯିବୁ ଟିକେ ଆଉ ତାରିଣୀଙ୍କ ପାଖକୁ ଟିକେ ଯିବୁ ତାପରେ ସାନ ଘାଗରା ବଡ ଘାଗରା ଏମିତି ଆଉ ଗୋଟେ କଣ ଗୁଞ୍ଚା ଖାଡି ନା କଣ ଗୋଟେ ଅଛି ପା
ହଁ ଗୁଣ୍ଡିଚା ଘାଇ ବି ଅଛି।
ହୁଁ ସେଇଟା ଟିକେ ଯିବୁ ଆଉ ଗୋଟେ କଣ ଏମତି ସଫାରି ଗୋଟେ କଣ ଅଛି। ସେଇପଟେ ଯିବୁ ବୋଲି ଟିକେ ଦେଖିକି ଆସିବୁ ବୋଲି ଭାବୁଥିଲଥିଲୁ ତ ଆଉ ଏବେ ତ ଦେଖ ଆଛା ଗରମ କୋଉଭଳିଆ ହଉଛି।
ହଁ
ଟିକେ ଗରମ ଖରା ଟିକେ କମିଲେ ରଜ ପରେ ପରେ ଭାବୁଛି ଯିବୁ ବୋଲି ଆଉ
ରଜ ବେଳକୁ ହିଁ ମନସୁନ ପୁରା ପଳେଇଆବ ପୁରା ମେଘ ସବୁ ବେଳେ।
ହୁଁ
ଏବେ ବି ଏବେ ବି ତ ଷ୍ଟାର୍ଟ ହେଇଗଲାଣି ମେଘ।
ହୁଁ ମେଘ ହେଲାଣି ଏବେ କେତେ ଜୋରେ ଗରମ ହଉଛି ଦେ ଖୁନ ମେଘ ଆମ ପଟେ ମେଘ ହେଇନା ହେଇନା ହେଇନି। ଉଁ କେତେ ଦିନ ହେଲାଣି ଗରମ ଜୋରରେ ହଉଛି। ଆଉ ତମ ଆଡେ ମେଘ କେମିତି ହଉଛି?
ଆମର ଆଡ଼େ ମେଘ କମ ଗରମ ବେଶୀ।
ହୁଁ
ହଁ।
ସବୁଆଡେ ତ ସେଇଆ ଓଡିଶା ସାରା ହଉଛି ଗରମ ଆଉ।
ହଁ।
ଉଁ ହୁଁ ହୁଁ
ହ
ଆଉ ତମେ ଏଠି କଣ ବାଇକ ଫାଇକି ରଖିଛ ନା କେମିତି କଣ ଯିବା ଆସିବା କରୁଛ କଲେଜକୁ?
ହଁ ଏଇ ଏଇଠି ମୋ ଭାଇଙ୍କର ଜଣ ବାଇକ୍ ଆଣିକି ଯିବା ଆସିବା କରୁଛୁ ଆଉ।
ହ ମୁଁ ହଁ ନାଇଁ କିନ୍ତୁ ତମେ ରହିଯିବ ମାନେ ହଷ୍ଟେଲରେ ଯଦି ତାହେନେ ଭଲ କଁ ପାଇଁ କହିଲ ନିଜେ ରୋଷେଇ କରି ଖାଇନେ ବହୁତ ସମୟ ଯିବନି କି? ତାପରେ ପାଠ ପଢା ଟା ତମର ଦରକାର ନା ସେଇଥିପାଇଁ ତମେ ରହୁଚ ବାହାରେ। ଆଉ ନିଜେ ରୋଷେଇ କରି ଖାଇବ ଯଦି ପାଠ ପଢାକୁ ସମୟ ଦେଇପାରିବନେଇ।
ହଁଅଁ
ହୁଁ ଆଉ ତମେ ରଜକୁ ଆସୁଚ ପା ଗାଁକୁ।
ରଜକୁ ହଁ।
ଆମ ଗାଁ ରେ କଣ କହି ଲ ଆମର ରଜ ମଉଜ ବନାନ୍ତି ତ ଜାଣି ଥିବ ସବୁ ବର୍ଷ।
ହଁଅଁ।
ଆମର ଏଥର ନା ମାନେ କଣ କଇଲ ଟିକେ ଅଧିକ ବଡ ଆକାରରେ କରୁଚୁ ତ ଆଉ ସେଇଥିପାଇଁ ମୁଁ ଫୋନ କରିଥିଲି ତମକୁ ଡାକିଆ ପାଇଁ ଆମ ଗାଁକୁ।
ଅଁ ହଁ
ତମେ ଆସ ତମ ଘର ଲୋକଙ୍କୁ ବି ଧରିକି ଆସିବ। ଆମର ଭଲ ରଜ ମହୋତ୍ସବ ବନା ହଉଚି ଦେଖିବ ଦେଖିକି ଯିବ ଆଉ।
ଭଲ ଆଉ କେତେ ବର୍ଷ ହେଲା ଏମତି କରୁଚ?
ଆମର ହେଲାଣି ତିରିଶ ଚାଳିଶ ବର୍ଷ ହବ ରଜ ବନାଯାଏ ରଜ ମହୋତ୍ସବ କିନ୍ତୁ ଏବେ କଁ କଇଲ ଏଇ ଡି ଜେ ଫି ଜେ ମାଇକି ଫାଇକି ଲଗେଇକି ସାତ ଆଠ ବର୍ଷ ହବ କରୁଚନ୍ତି। ସବୁ ଛୁଆ ମାନେ ଏବେ ଯୋଉ ନୂଆ ଛୁଆ ବାହାରୁ ନାହାନ୍ତି ସେମାନେ ସବୁ ବଡ ଲୋକମାନେ ତ ଆଗୁରୁ କରନ୍ତି। ଆଉ ଏବେ କିନ୍ତୁ ଛୁଆମାନେ ଯୋଉ ବାହାରିଛନ୍ତି ସେମାନେ ଟିକେ ଡିଜେ ଫିଜେ ଆଣିକି ମାଇକି ଫାଇକି ଲଗେଇକି ଦୋଳି ଫୋଳି ସବୁ ଫୁଲରେ ସଜଉଚନ୍ତି। ପୁରା ମାନେ କଣ ଆମ ଗାଁ ନା ଲେଖିକି ଆଇ ଲଭ ଆମ ଗାଁ ନା ଲେଖିକି ଗୋଟେ ଷ୍ଟେଜ କରଚନ୍ତି। ସେଠି ନାଚ ଗୀତ ବି ହଉ ଚି ଆଉ ଛୁଆ ମାନଙ୍କୁ ସମସ୍ତଙ୍କୁ ଯିଏ ବି ସେଠି ନାଚିବ କି ଗୀତ ଗାଇବ କିଏ ଆକ୍ଟିଂ କରିବ ସମସ୍ତଙ୍କୁ କିଛି ନା କିଛି ପ୍ରାଇଜ ଦିଆହବ।
ହଁଅଁ
ହଁଅଁ ସନ୍ଧ୍ୟାରେ ଏମିତି ହବ ମେଲୋଡି ବି ଡାକିବେ ମଝି ରଜ ଦିନ। ଆଉ ତମେ ଆସିବ ଆମ ଗାଁକୁ ଆଉ ବୁଲିବ ଦେଖିକି ଯିବ ଆଉ।
ହଉ ଆଉ।
ହଉ ରଜରେ ତ ଆସିବ। ହୁଁ
ମନ୍ଦିର
ହଉ ହଉ। ହଉ ଆସିବ ମୁଁ ସେଇଆ ତମକୁ କହିବି ବୋଲି ଫୋନ କରିଥିଲି ମୁଁ ନା କଁ କଇଲ ଆମର ବୋହୁତ ଲୋକଙ୍କୁ ଆମର ସବୁ ବନ୍ଧୁବାନ୍ଧବ ଯିଏ ଅଛନ୍ତି। ଆଉ ସାଙ୍ଗ ସମସ୍ତଙ୍କୁ ଆମେ ଫୋନ କରିକି କହୁଚୁ ତ ଆ ମୁଁ ସେଥିପାଇଁ କହିଲି କି ଆଉ ତମେ ତ ଆସିନ ଆମ ଗାଁ କୁ କେତେ ଦିନ ହେଲାଣି ଆଉ ସେଇଥିପାଇଁ ମୁଁ କଇଲି ତମୁକୁ ଟିକେ ଫୋନ କରିକି କହିଦିଏ ଆଉ।
ତମର ସେଇପଟେ କଁ ବେଲ ଵାହାଳି ଆଉ ବାରିଗାଁ ତାଳମାଁ ଇଆଡେ ବେଶୀ ଟିକେ ଫେମସ ରଜ ବୋଧେ।
ହଁ ଫେମସ ରଜ ତ ଆଉ ସେପଟେ। ଆମର ଏପଟେ କିନ୍ତୁ କଁ କଇଲ ଫେମସ ଯେତେ ବଡ ଗାଁ ହବ ସେ ତେ ଅଧିକ ଟିକେ ଲୋକ ପଇସା ଇଏ କରି କରିବି ଆଉ ଆମ ଗାଁରେ ବି ଭଲ ରଜ ଫେମସ ଅଛି। ଆଉ ତମେ ଆସ ଦେଖିବ ତମେ ଆସ ଆମେ ଯିବା ଆମ ଏଇପଟେ ଯେତିକ ଅଛି ସବୁ ବୁଲିକି ଦେଖିବା ଆଉ।
ଆଉ ତମର ସେ ରଜରେ ଗେମ୍ ଫେମ୍ କଁ କରନ୍ତିନି ଆଉ।
ହଁ କରନ୍ତି ଗେମ୍ ଯେ ମାନେ ଏମିତି ବଡ଼ ଲୋକଙ୍କର ଗେମ୍ ନାହିଁ ଛୁଆ ମାନଙ୍କ ଭିତେରେ କରାନ୍ତି ଛୋ ଛୋଟ ଛୁଆଙ୍କର ବଡ଼ ଲୋକଙ୍କର କିଛି ଗେମ୍ ଫେମ୍ ଖେଳ ଫେଳ କିଛି କର
ଆଉ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ ରହୁଚିନା?
ହୁଁ ପ୍ରାଇଜ୍ ଦିଆ ହଉଚିନା ସମସ୍ତଙ୍କୁ ଦିଆ ହବ ଏମିତି ଫାର୍ ସେକଣ୍ଡ ଥାର୍ଡ କରନ୍ତିନି ଏମି କମ୍ପିଟିସନ୍ ଭଳିଆ ନାଇଁ। କିନ୍ତୁ ରଜ ଯେହେତୁ ଗୋଟେ ମୌଜନା ମହୋତ୍ସବ ବନାଉଚନ୍ତି ସେଥିପାଇଁ କେବଳ ଯିଏବି ଆସିବ ତାକୁ ଯାହାଲେ କିଛିନା କିଛି ଛୋଟ ବଡ଼ ପ୍ରାଇଜ୍ ଦିଆହବ। ଆଉ ଫାଷ୍ଟ ସେକେଣ୍ଡ ଥାର୍ଡ ଏମିତି କରନ୍ତିନି କିଛିନା କିଛି ସମସ୍ତଙ୍କୁ କିଛି ଗୋଟେ ରଜରେ ନା କାହା ମନ ଯେମିତି ଦୁଃଖ ହବନି ସମସ୍ତଙ୍କୁ କିଛିନା କିଛି ଦିଆ ହୁଏ। ଆଉ ଆଉ ହଉ ତାହେଲେ ମୁଁ ରଖୁଛି ଆଉ ତମକୁ କହିଦେଲି ତମେ କିନ୍ତୁ ଆସ ଆବନି ଆଜି ହେଲା ହୋଉ ତାହେଲେ ରଖୁଛି ଆଉ।
ହଉ ଆଉ ହଉ ତାହାଲେ।